ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ହଁ ନମସ୍କାର, କୁହନ୍ତୁ।
କଣ କରୁଚନ୍ତି?
ଏବେ ଏଇଠି ବସିଥିଲି ଆଉ।
ଓ ହ।
ଆଜ୍ଞା ଆଜ୍ଞା। ସଜବାଜ ଟିକେ ହେଇପଡିବା ଏମିତି ଆଉ ଚାଲିଚି ଆଉ। ନା ଟିକେ ଏଇ ରିଲସ ଫିଲ୍ସ ଟିକେ କରିବା।
ଓହୋ, ରିିଲ୍ସ କରିବେ କି ଆପଣ?
ହଁ ଟିକେ ଫ୍ରୀ ହେଲେ ମୁଁ ବସିକି କରିଦିଏ କେତେବେଳେ ଏମିତି ଆଉ, ରିଲ୍ସ ଆଉ
ଓହୋ। ବଢିଆ ଆପଣ କଣ, ଆପଣଙ୍କୁ କଣ ଭଲ ଲାଗେ? ଗୀତ ଗାଇବା ନାଚିବା।
ମତେ ଗୀତ ଗାଇବାକୁ ଭଲ ଲାଗେ। ଆ କିନ୍ତୁ ରିଲ୍ସ ବି ଏମିତି ଜଷ୍ଟ ଟିକେ ଟାଇମପାସ୍ କରିଦିଏ ରିଲସରେ ଆଉ।
ଓହୋ, ଆପଣଙ୍କର ୟୁଟ୍ୟୁବ ଚ୍ୟାନେଲ ବି ଅଛି କି?
ନା ନା ସେସବୁ ମୁଁ ୟୁଜ୍ କରେନି, ଏ ସୋସିଆଲ ମିଡିଆ ଗୋଟେ ଇନଷ୍ଟା ଟା। ଶୋଇଚି।
ହଁ ହଁ।
ଆଉ କିଛି ନାହିଁ।
ଓହୋ। ବଢିଆ ଆଉ। ଆଉ କୁଆଡେ ବୁଲିବାକୁ ପ୍ଲାନ୍ କରୁଚନ୍ତି କେବେ ଯିବା ପାଇଁ?
ନା ମ ବୁଲିବାକୁ କେବେ ଭଲ, ମାନେ ମୁଁ ଯାଏନି ଏତେ କୁଆଡେ। ଭଲ ଲାଗେନି। ଆମ ଘରେ ବି ସେ ସବୁରେ ଏତେ ବି ଫାସ ମାନେ, ମାନେ ଅଯୋଥାରେ ବୁଲିଆ ପାଇଁ ଘରେ ମାନେ ଭଲ୍ ପାନ୍ତିନି। ଯୋଉଠି କାମ ଥିବ ହଁ ଆଉ ଗୋଟେ କଥା ମିଛ ବି ମୁଁ କହିପାରେନି। ଏଇଟା କାମ ଅଛି ଯିବି ଗଲେ କି କହିବେନି ଅଯଥାରେ କାମ ନଥିବ କଣ ପାଇଁ ଯିବା କହୁନାହାନ୍ତି?
ହଁ।
ବାହାରକୁ ଯେତେ ବି ଯିବ ସେମିତି ବି ପଇସା ରହିବା ଖର୍ଚ୍ଚ ରହିବା ଦରକାର ନା ସେମିତି ବି ନଥିବ କାଇହିଁ ବାହାରେ ଅଯଥାରେ ଯିବ। ଯଦି କିଛି ଜିନିଷ କିଣିବାର ଅଛି ତାହେଲେ ଯାଅ। ତ ନାଇଁ ତ ଅଜଥାରେ କାହିଁ ଯିବେ ବାହାରକୁ, ସେଇ ସମୟରେ ଘରେ ରହିଲେ କେତେ କଥା। ଘରେ କିଛି କାମ କରିଦବା ନହେଲେ। ଘରେ ଆରାମସେରେ, କାମ ତ ଘରେ ସବୁବେଳେ ରହିବ। ସେଇ ସମୟ ଘର ଲୋକ ସହିତ ସ୍ପେଣ୍ଡ କରିବା ଠିକ।
ହୁଁ ଠିକ କହିଲ ଯଦି ଦରକାର ନାହିଁ କାହିଁକି ବାହାରକୁ ଯିବ।
ଆଜ୍ଞା।
ଆପଣ କୁ କଣ ଖେଳିବା ପାଇଁ କିଛି ଭଲ ଲାଗେ ବ୍ୟାଡମିଣ୍ଟନ ହେଲା?
ମତେ ନା ସେମିତି ଆଗୁରୁ ପସନ୍ଦ ଥିଲା ମୋର ବେଶୀ ଯୋଉ ଛୋଟବେଳେ ଖେଳୁଥିଲୁ। କବାଡି କିନ୍ତୁ ଏବେ ଆଉ ଇଚ୍ଛାଟା ଆଉ ଖେଳ ପ୍ରତି କିଚ୍
ଓହୋ ରୋଷେଇ କରିବା ଆପଣଙ୍କୁ ପସନ୍ଦ।
ହଁ ରୋଷେଇ କରିବା ପସନ୍ଦ ଦୁଇ ରେ ସମତଙ୍କୁ ଖାଇବା ପିଇବାକୁ ଦେଇପାରିବି। ସେଟା ଦୁ ତାପରେ ବି ଲାଇଫରେ ବି ଅଲଗା କି କିଛି ଉଦ୍ଦେଶ୍ୟ ଅଛି କି ପାଠ ପଢିକିନି ଲାଇଫ ରେ କିଛି ଇଏ କରିବା ପାଇଁ ସେମିତି। ସେମିତି ଆଉ ହସ ଖେଳ ସେମିତି ଆଉ କିଛି ଲାଇଫ ରେ ଆଉ ନାହିଁ ଯଉ ସମୟ ଥିଲା ସେ ସମୟ ଆଉ ପଳେଇଲାଣି।
ଠିକ କହୁଛନ୍ତୁ। ଆପଣଙ୍କୁ କଣ କଣ ରୋଷେଇ ଆସେ?
ରୋଷେଇ ତ ଭାତ ଏମିତି କରିପାରିବି ତାପରେ ଭେଣ୍ଡି ତରକାରୀ କରିପାରିବି। ହଁ ପୋଟାଳ ତରକାରୀ ଏମିତି ସାଧା ପାଟି ମାନେ ଭାଇ କରିବି ନଲେଜ ଅନୁସାରେ ମୁଁ କରିପାରିବି।
ଆପଣ ସାଧା କି ଆପଣ ଖାଲି ସାଧା ଖାଆନ୍ତି।
ନା ନା ମୁଁ ଖାଏ ନନଭେଜ୍ ବି ଖା ଖାଏ କିନ୍ତୁ ଦୁଇଟା ରେ ଖାଏ ବୁଧବାର ଆଉ ଶୁକ୍ରବାର।
ଓହୋ ଓହୋ ବାର ହିସାବରେ ଖାଉଛ ତାହେଲେ। ଆମ ଘରେ ସମସ୍ତେ ସାଧା ମାନେ ଆମିଷ କେବେ ଖାଆନ୍ତିନି ଆମ ଘରେ ରୋଷ କେବେ ବି ହୁଏନି କିନ୍ତୁ ମୁଁ ମୁଁ ଖାଏ। ହଁ ହଁ ସେ ଦୀକ୍ଷା ନେଇଛନ୍ତି ଆମ ଘରେ ଗୋଟେ ମନ୍ଦିର ବି ଅଛି। ଦୀକ୍ଷା ନେଇଚନ୍ତି ମାନେ ଖାଆନ୍ତିନି ଆମିଷ କେହି ମାନେ
ଭଲ ବି ଆମିଷ ରେ ଏତେ ବି ମୋତେ ବି ଏବେ ଦିନେ ଦିନେ ବିଚୁସୁନା ପଳେଇ ଆସୁଚି କିନ୍ତୁ।
କିନ୍ତୁ ମୁଁ ମୁଁ ଖାଏ କିନ୍ତୁ। ମୁଁ କେବେ ଯଦି ବାହାରକୁ ଗଲି ହୋଟେଲ ରେ ଖାଏ ବାହାରେ ସାଙ୍ଗ ଘରକୁ କାହା ଘରକୁ ଗଲେ ଏମିତି ଖାଏ।
ଆପଣ ଜିଦି କରନ୍ତିନି ଘରେ ଏଇଟା ହ ହେଲେ ମୁଁ ଖାଇବି କିଛି କହନ୍ତିନି।
ଏଁ ଘରେ କହେ କିନ୍ତୁ ଘରେ ଏବେ ଆଉ କହୁନି ଅଭ୍ୟାସ ହେଇଗଲାଣି। କୋଉଦିନ ଯଦି ଇଚ୍ଛା ହବ ହଁ। କୋଉ ଦିନ ଇଚ୍ଛା ହେଲେ ଆମ ମୋ ଘର ପାଖରେ ଯୋଉ ମୋ ସାଙ୍ଗ ମାନେ ଅଛନ୍ତି ମୁଁ ତାଙ୍କ ଘରେ ଖାଏ।
ଆଜ୍ଞା।
ତାଙ୍କ ଘରେ ରୋଷେଇ କରିଦିଅନ୍ତି ମୁଁ ଖାଏ।
ଆଜ୍ଞା।
ଆମ ବାହାରେ
ହଁ ଆଡେ ବି ଜାଣିଗଲେ ମା ମାନେ ବଡ ବି ହେଲେଣି ନା ସେଟା ବି। ହଁ ଜାଣିଗଲେଣି ଘରେ ଯୋଉ ପସନ୍ଦ କରୁନାହାନ୍ତି କାହିଁକି ଜଣେ ଇଏ କଥା।
ହଁ ହଁ ହଁ ହଁ ଯଦି ବି ରୋଷେଇ କରି। କ କଲେ ବି ଅଲଗା କରିବା ପାଇଁ। ପଡିବ ତାପରେ ପୁଣି ଘର ଧୁଆହବ ସବୁ କରାହବ ତ। ସେଥିପାଇଁ ଘରେ ରୋଷେଇ ହୁଏନି।
ଜଣଙ୍କ ପାଇଁ ପାଞ୍ଚଜଣ ହଇରାଣ।
ହଁ। ସେଥିପାଇଁ ଆଉ କରୁନି ଆ ମୁଁ ବି ଘରେ ରହେନି ନା ମୁଁ ତ ବାହାରେ ରହେ ଭୁବନେଶ୍ଵରରେ ଅ ଭୁବନେଶ୍ଵରରେ ଯଦି ଟିକେ ମାନେ ଆମିଷ ଖାଇବା ନ ମିଳେ ତାହେଲେ ବଞ୍ଚି ପାରିବାନି ମାନେ ସେମତି ପରିସ୍ଥିତି ଏକେ।
ହଁ ସେଟା ଠିକ୍ କଥା ସମସ୍ତେ ଏଇରା କହନ୍ତି ବାହାରେ ରହିଲା ମାନେ ଟିକେ ଆଇଁଷ ବି ନହେଲେ ଏ ସେଇ ସବୁ କିଛି ବି ଗୋଟେ ଇଏ ର ମାନେ
ହଁ କାହିଁକି ନା ଦୋକାନରେ ଏତେ ଅପ୍ସନ୍ ନାହିଁ ନାଁ। ସହଜରେ ମା ନେ ବିରିୟାନୀ ହେଲା ଏ ସବୁ ଆଇ ମାନେ ମାଇଟମ୍ ଗୁଡ଼ା ମିଳିଯିବ। ଚିକେନ୍ ର କିନ୍ତୁ ସାଧା ଭଲ ଖାଇବା ମିଳିପାରିବନି।
ହଁ ମୁଁ ତ ଏଠି ଦେଖିଚି ମାନେ ସଂକ୍ରାନ୍ତିରେ ବି ଏଠି ବି ଆଇଁ ମାନେ ଆମିଷ ବି ବିକ୍ରି କରନ୍ତି ଯୋଉଟା କି ଚିକେନ୍ ଉଁ ମାଛ ଏମିତି ହିଁ କଟଯାଏ ମୁଁ କହିଲି ଆମ ଗାଁ ଏରିଆରେ ପୁରା ବନ୍ଦ ହେଇଯାଏ।
ହଁ।
ମାନନ୍ତି ମୁଁ ଲି ଆଡ଼େ କିଛି ନାହିଁ ଲୋକ ବି ସବୁ ଖାଇଯାଉଛନ୍ତି।
ହଁ ଗାଁରେ ଟିକେ ପୂଜା ପାଠ ଯୋଉ କହିଲେ ଯେ
ଆଜ୍ଞା ସଂକ୍ରାନ୍ତି ହବ ମାନେ ଟୋଟାଲ୍ ବନ୍ଦ ଟୋଟାଲ ଚାଲିିବନି।
ହଁ କଟାକଟେ ବି ବନ୍ଦ ହେଇଯିବ, ନାଁ?
ହଁ ଟାଉନ୍ ମାନେ ହେରିକାରେ ଚାଲିବ କାରଣ ଯେହେତୁ ସବୁ ଲୋକ ସମାନ ସବୁ ଧର୍ମର ଲୋକ ବି ରହିଛନ୍ତି। କାହାକୁ ପସନ୍ଦ ଖାଇବାର ଥିବ ଆଉ ଆମ ଧର୍ମ ମାନେ ଆ ମେ ଏଇଟା ଆଜି ଆଣିଚୁ ଖାଇବୁନୁ ଆଉ ଧର୍ମର ଲୋକ ଥିବେ ସେମାନେ ଖାଇବେ ତାଙ୍କର ବି ଇ ତାଙ୍କର ବି ସେଇ ଆମ ଧର୍ମର ସୀମିତି ନୁହେଁ ନା ସେମାନେ। ଆଉ ସେ ବି କାହିଁ ଖହବେନି ହଁ।
ଆଉ କଣ କୁହନ୍ତୁ।
ଆଉ ଆଜି କଁ ରୋଷେଇ କରିଚନ୍ତି ନାଁ ରୋଷେଇ ହେଇନି ଏପର୍ଯ୍ୟନ୍ତ?
ରୋଷେଇ ହେଇନି ମୋ ସାଙ୍ଗ ମାନେ ଶୋଇଛନ୍ତି ଉଠି ନାହାନ୍ତି ଏଯାଏଁ। ମୁଁ ଟିକେ ଜଲ୍ଦି ଉଠି ପଡ଼ିଲି କିନ୍ତୁ ବର୍ଷା ପାଗ ହେଇଚି ବୋଲି ସେମାନେ ଉଠି ନାହାନ୍ତି।
କିଛି ବି ଖାଇନାହାନ୍ତି ଏପର୍ଯ୍ୟନ୍ତ?
ମୁଁ ଖାଇଚି ସକାଲେ ସକାଳେ ମୁଁ ପୁରୀ ଆଉ ଚଣା ତରକାରୀ ଖାଇଥିଲି।
ଆଜ୍ଞା।
ଆଉ
ହୁଁ।
ଏ ରୋଷେଇ କରିଲେ ବି ଆମେ କଣ ଖାଲି ଭାତ ଡ଼ାଲି ଭଜା କିଛି ଗୋଟେ ଆଳୁ ଭଜା ଏମତି କରି ଦଉଚୁ। ପୁଅ ପିଲା କେତେ ରୋଷେଇ କରିବୁ ସବୁବେଳେ ରୋଷେଇ ହଉନି ଆମ ଦ୍ଵାରା ବି।
ଆଜ୍ଞା।
ଅ ଆଉ କଣ କୁହନ୍ତୁ।
ଓ ଆଜି ତ ଶନିବାର କିଛି ତ ନନଭେଜ୍ ଓପରେ ନା ଖାଆନ୍ତି ଆପଣ ଆଜି?
ନାଁ ନାଁ ନାଁ ନାଁ ଆଜି ଖାଉନି। ମୁଁ ବି ଏମତି ରବିବାର ବୁଧବାର ଶୁକ୍ରବାର ଏମତି ଖାଏ।
ଆଜ୍ଞା। ମୁଁ ବି ରବିବାର ଆଗରୁ ଖାଉଥିଲି କିନ୍ତୁ ଏ ଯୋଉ ସୂର୍ଯ୍ୟଙ୍କ ବାରବୋଲି ଦେହ ମୁଣ୍ଡ ଖରାପ ହୁଏ ବୋଲି କନ୍ତି କି ସିଏ ନଖାଇଲା ବହୁତ ଭଲ।
ସେଥିପାଇଁ ତ ଦି ତିନି ବର୍ଷ ହେଲା ମୁଁ ଛାଡ଼ି ଦେଇଚି ରବିବାର ଟା ଖାଇବା।
ଆପଣଙ୍କ ଘର ପାଖରେ କଣ ଅଛି? ଜଙ୍ଗଲ ଅଛି କି?
ଆମ ଘର ନାଁ କିଛି ଜଙ୍ଗଲ ଫଙ୍ଗଲ କିଛି ବି ନାହିଁ ଆମ ଗାଁ ଟା ବହୁତ ଭଲ। ମତେ ତ ଆମ ଏରିଆ ହିଁ ବହୁତ ଭଲ ଲାଗେ ସେ ପା ଉପାଡ଼ନ୍ତି ଭଲ ଲାଗେନି।
ରେଳ ଷ୍ଟେସନ ରୁ କେତେ ବାଟ ହବ ହେଲେ ବି?
ସେଠୁ ଆମର ହବ ନିହାତି ପନ୍ଦର କିଲୋମିଟରରୁ ଅଧିକ ଟିକେ ହବ। ପାଖାପାଖି ହବ।
ଓହୋ।
ଗୋପ ଦୁରିଆ ପାଖାପଖି ଆପଣ ଜାଣିଥିବେ କି ନାହିଁ ସେଇପଟ ସାଇଟ୍ ରେଲୱେ ଷ୍ଟେସନ ଟା।
ଓହୋ।
କିନ୍ତୁ ଜଣେ ଯିବେ ଛାଡ଼ିବାକୁ ଜଣେ ବାଇକ୍ ରେ ନେଇକି ଯିବାକୁ ପଡ଼ିବ ନହେଲେ ଯାଇପାରିବେନି ସେ ଜଣ
କେତେ ଓ ମାନେ ଅଧଘଣ୍ଟା ଲାଗିଯାଉଥିବ ନା
ହଁ ଯେହେତୁ ଆମର ମେନ୍ ରୋ ଯୋଉ ଏନ୍ଏଚ ହାଇୱେ ଟା ରହୁଚି ନା ତ ସେଥିପାଇଁ ଟିକ୍ ଇଏ ଏବେ ତ ରାସ୍ତା ହେଇଗଲାଣି କାଳେ କହୁଛନ୍ତି ଚାରିଟା ଲାଇନ ର ଟ୍ରାକ୍ କଟି କଟା ହେଇଗଲାଣି। ବାଇକ୍ ଯିବ କୋଉ ପଟରେ ଆଉ କାର ଯିବ, ଟ୍ରକ୍ ଯିବ। ସେମିତି ତି ସବୁ ହେଇଯାଇଚି କିନ୍ତୁ ରିକ୍ସ୍ ନା ଯାହାବି ହେଲେ ରୋଡ୍ କ୍ରସ୍ କରିବା ପାଇଁ ଟିକେ ରିକ୍ସ୍।
ଠିକ୍ କହୁଛନ୍ତି।
ସେଥିପାଇଁ ଅଧଘଣ୍ଟା ପାଖି ଲାଗିଯିବ ଟାଇମ୍। ଗାଁରେ ରାସ୍ତା ଟିକେ ହମ୍ସ୍ ରହୁଛି। ଏମିତିି ହିଁ ଦେଖିଚାହିଁ ଆଉ ଯିବାକୁ ପଡ଼ିବ ଆଉ।
ଓହୋ।
ଆଜ୍ଞା।
ଆପଣ ସ୍କୁଲ ଟାଇମ୍ ରେ କଣ ମାନେ ବକ୍ତୃତା ଦଉଥିଲେ କି ଭାଷଣ ଦଉଥିଲେ?
ନାଇଁ ସ୍କୁଲରେ କେବେ ବି ମୁଁ ସାହସ କରିପାରେନି ଦବା ପାଇଁ। ଡର ଲାଗେ ବହୁତ୍ ପିଲାଙ୍କ ଆଗରେ ଛିଡା ହେଇକିନି କହିବା ପାଇଁ ଡର ଲାଗେ ମତେ।
କିନ୍ତୁ ଏବେ ଟିକେ ଟିକେ ସାହସ ହେଇଗଲାଣି ଯେହେତୁ ଜବ୍ କଲି ଏବେ ଏବେ ଟିକେ ସାହସ ବି ବଢି ଯାଇଛି। ତି ଏବେ ଜଣଙ୍କ ସାମ୍ନାରେ ବି କଥା କହିପାରିବି ଡର ଲାଗିବନି ମତେ। ହାଲୋ। ହାଲୋ। ହାଲୋ ହାଲୋ ହାଲୋ ହାଲୋ, ହାଲୋ। ହାଲୋ। ହାଲୋ, ହାଲୋ। ହାଲୋ। ହାଲୋ। ହାଲୋ।